କଣ କରଚ?
ଶୋଇଚୁ।
ହଁ ହୁଁ।
ତମେ କଣ କରୁଚ?
ମୁଁ ବି ଶୋଇଥିଲି।
ହୁଁ ହୁଁ। ହଉ ତମେ ଯୋଉ ଜବ୍ କରୁଚ? ମାନେ ଟାଇମ୍ କେତେଟା କେ କଣ କେମିତି ରହୁଛି।
ଟାଇମ୍ ରହୁଛି ସକାଳ ଦଶଟା ରୁ ସନ୍ଧ୍ୟା ଛଅଟା।
ହୁଁ ହୁଁ। ଭଲ କମ୍ଫର୍ଟେବଲ ଟାଇମ୍ ନାଇକି।
ଉ ହୁଁ।
ବଢିଆ। ଆଉ କଣ କୁହ?
ସବୁ କଣ କରୁଛନ୍ତି?
ହୁଁ ସମସ୍ତେ ଶୋଇଲେଣି।
ହଁ ହୁଁ। ତମେ ଏକୁଟିଆ ଶୋଉଚ ବୋଧେ?
ହଁ।
ସେ ତ ତ ମାନେ ବାହା ହେଇଚ ମାନେ ବେବି ଫେବି କିଛି ହେଇନି?
ମୋର ଦିଟା ବେବି।
କଣ କହିଲ।
ମୋର ପୁଅ ଗୋଟେ ଝିଅ ଗୋଟେ।
ଆଉ ସେ ପାଖରେ ଶୋଇଛନ୍ତି।
ହଁ।
ଆପଣଙ୍କ ର ଛୁଆ?
ସେ ବାହାରେ ରହୁଛନ୍ତି।
ଓହୋ।
ବାହାରେ ଜବ କରନ୍ତି ନା କୋପାନୀ ରେ। ସେଠି ରୁହନ୍ତି।
ରଜକୁ ଘରକୁ ଆ ଆସିବେ ନା ଆସିନାହାଁନ୍ତି?
ନାଇଁ ରଜ ପୂର୍ବରୁ ଆସିଥିଲେ ରଜ ଥିଲା ଚାରି ପାଞ୍ଚ ଦିନ ତଳେ
ଭାରି ଇଏ ଲାଗୁଥିବ ନା ଗୋଟେ ପର୍ବ ପର୍ବାଣୀ? ମାନେ ରହି ।
କଣ କରିବା ଏବେ ତ ଆମ ଅଭ୍ୟାସ ହେଇଗଲାଣି। ହୁଁ। ତା ପରେ ଏବେ ଏବେ ମୋ ଝିଅର ବଡେ ଅଛି। ଆସିବ କେବ ହୁଁ ଆଉ ଦାୟିତ୍ୱ ବଢିଲା ପରେ ଆଉ ନିଜର ଖୁସି ଟା କଣ କିଏ ଦେଖୁଚି? ନା ତମେ କେତେବେଳେ ରାତି ପର୍ଯ୍ୟନ୍ତ ମାନେ କଥା ହେଇପାରିବ।
କଣ କହିଲ?
ମୁଁ କହିଲି କେତେବେଳ ପର୍ଯ୍ୟନ୍ତ ତମେ କଥା ହେଇପାରିବ?
ମୁଁ ଯେ ପର୍ୟ୍ୟନ୍ତ ମତେ ଏଇନେ ନିଦ ନ ଲାଗିଚି ସେ ପର୍ୟ୍ୟନ୍ତ। କାଲି ବି କାଲି ସଣ୍ଡେ ଅଛି କାଲି ଅଫିସ ବନ୍ଦ। ଜିମ୍ ବି କାଲି ଛୁଟି ଅଛି ଜିମ୍ ଯାଉଥିଲି ଜିମ୍ ବି ଛୁଟି ଅଛି। ତ କାଲି ପୁରା ଦିନ ସାରା ପୁରା ରେଷ୍ଟ ରୁମ୍ ରେ। ଏଇ ସଣ୍ଡେ ହିଁ ଗୋଟେ ଆସିଲେ ମାନେ ଖୁସି ଲାଗେ। କେବେ ସଣ୍ଡେ ଆସିବ? ଟିକେ ଶାନ୍ତିରେ ମାନେ ଶୋଇପାରୁବୁ।
ଯା ହଉ ତମର ତ ହେଲେ ସଣ୍ଡେରେ ଗୋଟେ ଛୁଟି ମିଳୁଚି। ଆମର ତ ଆଉ କିଛି ବି ଛୁଟି ନାହିଁ।
ସଣ୍ଡେରେ ସେଟିକି ଛୁଟି କଣ ସଣ୍ଡେରେ ମାନେ କେତେ କାମ ଥାଏ। ମାନେ ସବୁ ଡ୍ରେସ୍ ସବୁ ଯେତେକ ସପ୍ତାହଙ୍କର ପଡ଼ିଥିବ। ଟାଇମ ହୁଏନି ନା ସଫା କରିବା ପାଇଁ ମୁ ସଫା କରିବୁ। ତା ପରେ ରୁମ୍ ବି ପତି ସାଣ୍ଡେକୁ ମୁଁ ରୁମ୍ ସଫା କରେ। ଫେରେ ରୁମ୍ ବି ସଫ ତା ପରେ କଣ ଯଦି କଣ ପରିବା ଫରିବା କି କଣ ମାର୍କେଟ ଯିବାର ଥିବ ଫୁଣି ମାର୍କେଟ ଯିବୁ। ସଣ୍ଡେରେ ବି ବହୁତ କାମ ଖାଲି ଏତିକି ଯେ ଶାନ୍ତିରେ ଟିକେ ଆଠଟା ନଅଟା ପର୍ଯ୍ୟନ୍ତ ଶୋଇପାରିବୁ।
ହଁ ସକାଳେୁ ଉଠିବା ଟେନସନ୍ ଟା ନଥାଏ।
ହଁ।
ଆଉ କଣ କୁହ?
ଆଉ କୁହ ଦେହ ପା ଭଲ ଅଛି?
ହଁ ସବୁ ଭଲ। ତମେ ଷ୍ଟ୍ରୀମ୍ କଣ ରଖିଚ?
କଁ କହିଲେ?
ସାଇଁସ୍ ମୁଁ କହିଲି ଷ୍ଟ୍ରିମ୍ କଣ ରଖି
ମୁଁ ଆର୍ଟସ୍ ରଖିଥିଲି ଆର୍ଟସ୍।
ଓଃ ହୋ।
ହୁଁ।
ବଢିଆ।
ସେଇଆ ଫାର୍ସ ମସ ସାଇଁସ୍ ମୁଁ କଣ କହିଲ ମାନେ ସେତେବେଳେ ତ ମତେ କେହି କିଛି କହିଲେନି ହେଲା। ମାନ ଯା ଜଣେ ହେଲେ ଟିକେ ପଢଥିବ ଜଣେ କହିବା କଥା କି ହଁ ତୁ ସାଇଁସ୍ ପଢ଼ କି ଆର୍ଟସ୍ ପଢ଼। ମୁଁ ଜାଣି ଣି ତେ ମାନେ ମତେ ଯେମିତି ଯାହା ଲାଗିଲା ମୁଁ ଭାବେ ସାଇଁସ୍ ସ୍, ଆର୍ଟସ୍ ମାନେ କମର୍ସ ପୁରା ସେମ୍ ସେମ୍ ହେଲା। ଯେବେ ମୁଁ ଆର୍ଟସ୍ କଲି ପ୍ଲସ୍ ଟୁ ରେ ଫାସ୍ ସେକେଣ୍ଡିୟରେ ମୁଁ ଜାଣିପାରିଲି କି ସାଇଁସ୍ ଅଲଗା କମର୍ସ ଅଲଗା ଆର୍ଟସ ଅଲଗା। ସେଟା ମତେ କିଏ କିଛି କଇଲେନି ତା ପରେ ମୁଁ ନର୍ସିଂ ପୁଣି କଲି ନର୍ସିଂ ଦି ବର୍ଷ। ତା ପରେ ଏବେ ପ୍ଲସ୍ ଥ୍ରି କରିୁଚି ଆଉ।
ଉଁ ହୁଁ। ଭଲ। ହୁଁ। ଜଣ ଜଣେ କହିଲେ ଯାଇପାରିବା ତ ତମେ ଭଲ ମାନେ ଜାଣିପାରିବ ଭଲ ମନ୍ଦ କ ତାହାଲେ ଜାଣିପାରିବ
ହୁଁ।
ମୁଁ ଯେତେବେଳେ କଲେଜ ପଢୁଥିଲି। ଆମ ପ୍ଲସ ଟୁ ବେଳର କଲେଜ ସମସ୍ତେ ସାଇନ୍ସ ହ ସାଇନ୍ସ କର କିନ୍ତୁ ସାଇନ୍ସ ର ବାବା ଏତେବେ କଠିନ ପାଠ। ଆ କୁହନା। ସେତେବେଳେ ଘରେ ହିଁ ରହିହବନି। ମାନେ ଆମେ ଯିବୁ ସକାଳ ସାତଟାରୁ ଯିବୁ କ୍ଲାସ କରିବୁ କ୍ଲାସକୁୁ ଯିବୁ ଟ୍ୟୁଶନ ଟ୍ୟୁଶନ୍ ରୁ ଫୁଣି ଘରକୁ ଆସିଲାବେଳକୁ ହେଇଯିବ ଫୁଣି ପାଞ୍ଚଟା।
ଆଛା।
ହଁ। ଏମିତି ପୁରା ଦଶ ଘଣ୍ଟା ବାହାର ରହିବାକୁ ପଡେ ଆମକୁ।
ହୁଁ।
ଆମର ପାଖ କଲେଜ ଅ ସେ ଭୁବନ କଲେଜ ଯାଉ। ବାଜି ରାଉତ ରେ ମୁ ପ୍ଲସ ଥ୍ରି କରିଛି।
ମୁଁ ପ୍ଲସ ଟୁ କରିଛି ଆମ ଯୋଉ ଯାଜପୁର ଭି ଏନ୍ ରେ। ସେଠି କରିଛି ପ୍ଲସ ଟୁ ତାପରେ ଆଉ ପାଣିକୋଇଲି ଯାଜପୁରରେ ନସିଂ ସେଠି କରିଛି। ଏବେ ଗାଁରେ ପ୍ଲସ ଥ୍ରି ଆଡମିଶନ୍ କରିଛି ଖାଲି ଯାଇକି ଏଗଯାମ ଦୋଉଚି ଆଉ। ତମର ପ୍ଲସ ଥ୍ରି ଫାଷ୍ଟ ଇଅର?
ହୁଁ। ଭି ଏନ୍ ରେ ତ ମାନେ ଏଠୁ ଭି ଏନ୍ ଗାଁରୁ ଭି ଏନ୍ ଯାଇକି ପ୍ଲସ ଟୁ କଲ ଫୁଣି ସେ ଆର୍ଟ୍ସ ଆର୍ଟ୍ସ ରେ?
ଯାଜପୁର ତ
ସେ ତ ହୁଁ
ସେତବେଳୁ ମତେ କେହି କିଛି କହିବାକୁ ନଥିଲେ କି ସାଇନ୍ସ କଲେ ତ ଏଇଟା ଲାଭ ହବ ଆର୍ଟସ ପଢିଲେ ତତେ ଏଇଟା ଲାଭ ହବ। ହବ ହେଲା ତ ମୋ ନିଜ ଇଚ୍ଛାରେ ମୁଁ ଫର୍ମ ଫିଲ ଅପ କରିକିନା ଆମେ ଇଏ କରିଛିଲା। ତ ମୋର ଫାଷ୍ଟ ସିଲେକ୍ସନ ଆର୍ଟ୍ସ ଆସିଲା ମୁ ଯେବେ ଆର୍ଟ୍ସ ପଢିଲି କଲେଜ୍ କଲି ମୁଁ ଜାଣି ଜାଣିଲି କି ମାନେ ସାଇନ୍ସ କଲେ ଏଇ ଫାଇଦା ଅଛି ଏଇ ଜବ ସବୁ ଜବ ମିଳିବ। ଆର୍ଟ୍ସ କଲେ ଏଇ ଜବ୍ ଫବ ମିଳିବ। ହେତେବେଲୁ କିଛି କରିପାରିବିନି ତ ଲାଷ୍ଟ୍ରେ ମୁଁ ନର୍ସିଂ ଦି ବର୍ଷ କରିଦେଲି ସେ ମେ ମେଡିକାଲ ସାଇନ୍ସ ରେ ହେଲା
ପୁରା ଆରାମସେ ମେଡିକାଲ ବି ଯାଇପାରିବେ ପୁରା ଆସ୍ କରିକି ବି ଇ ଡି ବି କରିପାରିବି ଯୋଉଟା ଠିକ ଲାଗିବ ମତେ।
ହଁ। ଆଉ କଣ କୁହ?
ହ କୁହ।
ହଁ ହଉ ଯେମତି ଆଗକୁ ଗଲେ ଗଲା କଣ ଗ ଜବ ଗୋଟେ ଭଲ ଜବ ଟେ ମିଳିଗଲେ ଲାଇଫ ସେଟେଲ।
ହଁ ଲାଇଫ ସେଟେଲ ଆଉ। କେତେ ଘରେ ବସିବ ଗୋଟେ ମଣିଷ ମାନେ ପୁରା ବୀରକ୍ତ ପୁରା ହେଇଯିବ ପୁରାପୁରି। ମାନେ ଘରେ ମସିଲା ମାନେ ମାନେ ଦିନ ରାତି ସେ ଫୋନ ଖିଞ୍ଚ। ଆ ଫୋନ ଦେଖି ଦେଖି ମୁଣ୍ଡ ଆହୁରି ଖରାପ ହେଇଯିବ।
ହୁଁ କଣ କହୁଛ ଲୋକଙ୍କର ଦୂନିଆ ଏପଟ ସେପଟ କଥା ଶୁଣ
ଏପଟ୍ ସେପଟ କଥା କଣ ଝିଅ ପିଲା ହେଇଛ ମାନେ ଯାହାବି ଭୁଲ ଥାଉ ଠିକ୍ ଥାଉ କିନ୍ତୁ ତୁ ଭୁଲ। ମାନେ ଶୁଣିବାକୁ ପଡିବ।
ସେଇଟାରେ ଯ ଘରକୁ ଯ କହିବା କହିଲେ ଲୋକମାନେ ଆଠଛନ୍ତି ଶହି ପଡିଶା ଅ ସେମାନେ ହଁ ଏଠ କିଏ ହେଲା, କିଏ ବସିଥିଲା।
ଘର ଲୋକ କିଛି କହିବେନି ଘର ଲୋକ କୋଉ ମାନ କହିବେ ଆଜିକାଲି ଜଏଣ୍ଟ ଫ୍ୟାମିଲି, ସବୁଠ ଖରାପ। ସତ କଥା, ସେ ଯୋଉ ଦାଦା, ବଡବାପା, ଖୁଡି ଏସବୁ ବହୁତ କର ମାନେ କିଛି କଥା ଏମାନେ ବି କି ଆମ ସାଇ ଲୋକଙ୍କଠୁ ଆହୁରି ଖରାପ, ମାନେ କିଛି କଥା ହେଇନଥିବ, ଗୋଟେ ଗୋଟେ କଥାକୁ ଏତେ ବଡ କରିବେ, ଗାଁ ଲୋକ ବି ଭାବିବେ ସେଇଆ ବୋଲି
ହଁ ହଁ ଏଇା ଠିକ ଅ
ଏଇ ଘର ଲୋକ ହିଁ ଆମ ସବୁଠୁ ମାନେ ସବୁଠୁ ଖରାପ, ତାଠୁ ଗଲେ ଜଏଣ୍ଟ ଫାମିଲି ଟେ ରହିବନି
ହଉ ଯେତ ଆସଲି ଯେତେବେଳେ ମାନେ କହିବେ ସମସ୍ତେ, ଅଟୋମଟିକ ମା ହୁଅନ୍ତୁ ବାପା ହୁଅନ୍ତୁ ଆକଟ କରିବେ।
ତେବେ ଏମାନେ ଯାଇକି ଘର କଥା ସବୁ କହିବେ, କି, ଆ ଝିଅ ଖରାପ, ନିଜ କୁ ପୁଅ ଝିଅ କଣ କରିବେ, ସେମାନଙ୍କ କଥା କେହି କିଛି କହିବେନି। ହୁଁ ତ ଅମନ ବ ତେ କିଏ ଗୋଟେ କଣ ଭୁଲ କରିବ, ଆମେ ଚାରିଆଡେ ଯାଇକି ଆଲୋଚନା କରିବୁ। ଭାତ ହଜମ ନ ହେଲେ ହବନି।
ଏଟା ସବୁ ମାନେ, ସବୁ ଗାଁ ଗହଳିରେ ଅଛି, ଲୋକମାନଙ୍କର ଗଧେ ଅଛି ଆଉ ସେ ଭ କଥା ଆମର ଚାଲି ଆସିଛି ଓଟ ତ ବସେ ମଛ ନା ଶଲ ମତେ ସେତ କି ପସନ୍ଦ ନାହିଁ, ମୁଁ ଯେତେବେଳେଏ ମୋର ଫନରେ ହିଁ ଚା ମୁଁ ଗୋଟେ ୟୁୁବ ଏ ମୁଁ ଗଟେ ୟୁଟ୍ୟୁବ ଚ୍ୟାନେଲ ରେ ବି କରିଛି। ହୋ ମ କଏ ମିିଲ ମ ତ ଲାଇଭ ଆସାରେ ଙ୍ଗ ତୁମତ ହୁଁ ହୁଁ